ହାଲୋ।
ହାଲୋ। ଆଜ୍ଞା ନମସ୍କାର।
କଁ କଇଲେ?
ହାଲୋ।
ହାଲୋ।
ହଁ ହାଲୋ।
ଶୁବୁନି?
ଶୁବୁନି?
ହଁ ଶୁବିଲା କୁହନ୍ତୁ? ଭଲ ଅଛନ୍ତି ତ?
ହଁ।
ଏବେ କଣ ରୋଷେଇବାସ ସରିଲାଣି ନା ନାଇଁ?
ରୋଷେଇ ସାରକି ଖାଇସାରିଲେଣି।
ଆଚ୍ଛା କଣ ରୋଷେଇ କରିଥିଲେ?
ଆଜି ମାଛ
ଆଚ୍ଛା ଆଚ୍ଛା।
ଆପଣ ଖାଇଲେଣି?
ହଁ ଏବେ ତ ଡ୍ୟୁଟିରେ ଅଛି ଆଉ
ହୁଁ। ବର୍ଷା ଫର୍ଷା ହଉଛି ନା ହଉନି।
ନାଇଁ ବର୍ଷା ତ କାଲି ହେଇଥିଲା ଆପଣଙ୍କ ଆଡେ?
ବର୍ଷାଟା ଡେଲି ହେଉଛି।
ହଁ ସେଇ ତ ଟିକେ ପ୍ରୋବ୍ଲେମ ହଉଛି ଆଉ
ହୁଁ।
ବର୍ଷାଟା ହଉଛି କଣ କରିବା? ଆଉ ରଜରେ କେମତି କଣ ପୋଡ ପିଠା ଖାଇଛ ନା ନାଇଁ?
ହଁ ମିିଠ ପାଇଁ ଚା ହବାନି ନା।
ହୁଁ।
ଟାକ ଆଉ ବର୍ଷା ତ ହେଲା ଦୋରି ଦେଇ ରାତିରେ ଖୁଆ ହେଲା ଦିନ ମତେ ବର୍ଷା ଆଉ
ଆଉ କୁଆଡ଼େ ଯାଇନ ବୋଧେ ବୁଲିବା ପାଇଁ?
ବସା ହେଲା
ଆଚ୍ଛା ଆଚ୍ଛା। ଏମିତି ତ ବର୍ଷା ହଉଛି ଯେ ଆଉ କୁଆଡେ ଯାଇ ହଉନି ଟିକେ? ଆଉ ଘରେ ସମସ୍ତେ
ହଁ ଘରେ ଭଲ ଅଛନ୍ତି।
ହୁଁ। ଆଉ
ଆଉ ତମ ଘରେ ସବୁ ଭଲ ଅଛନ୍ତି ନା?
ହଁ।
ହୁଁ
ଘରେ ସମସ୍ତେ ଭଲ ଅଛନ୍ତି।
ଦିଇଠୁ ଆସନ୍ତି କଣ ଖାଇକି ଆସ ନା ନେଇେକି ଆସନ୍ତି?
କଣ କହିଲେ?
ନାଇ ଖାଇକି ଆସିଛନା ନା ନେଇକି ଆସନ୍ତି ଖାଇବା?
ନା ନାଇଁ ଘରୁ ତ ଖାଇକି ଆସିଥିଲି ସକାଳୁ ମାଛ ଭାତ ଖାଇକି ଆସିଥିଲି। ଏବେ ଆମର ରୋଷେଇ ଚାଲିଛି ଆଉ ଚିକେନ ନବା ପାଇଁ ଆସିଛି।
ହୁଁ।
ଚିକେନ ନେଇକି ଗଲେ ରୋଷେଇ ହବ ଖିଆ ହବ?
ହୁଁ। ଗୋଟାଇ ବେଳକୁ ଖାଇବି।
କଣ କଇଲେ?
ମାନେ ବାରଟା ଗୋଟେ ବେଳକୁ ଖିଆ ହବ।
ହଁ ବାରଟା ଗୋଟେ ନାଇଁ ଏତେ ଆହୁରି ଲେଟ୍ ହେଇଯାଉଛି ଖାଇଲା ବେଳକୁ ତିନିଟା ବାଜି ଯାଉଛି।
ଏତେ ଲେଟ?
ଉୁଁ ଏଇ ତ ଆସିଲା ପରେ କାମକୁ ଟିକେ ଲେଟ୍ ହେଇଯାଉଛି ଆଉ।
ଉଁ ହୁଁ।
ଗଲାବେଳୁ ତିନିଟା ସାଢେ ତିନିଟା ଏମିତି ହେଇଯାଉଛି ଖାଇଲା ବେଳକୁ।
ହୁଁ। ରୋଷେଇ ପିଲା କରିଦେଇଛି?
ହଁ ରୋଷେଇ ନାଇ ନାଇଁ ଆମେ ସବୁ ମିସିମିଶାଇ ରୋଷେଇ କରୁଛୁ ଆଉ।
ଉଁ ହୁଁଁ।
ଆଉ ଭାଇଙ୍କର କାମ ଫାମ କୋଉଁଠି କଣ ହେଉଛି ନା ନାହିଁ?
ଭାଇ ଡ୍ୟୁଟି ଗଲେଣି।
କଣ କହିଲେ?
ଡ୍ୟୁଟି ଯାଇଛନ୍ତି।
ଡ୍ୟୁଟି ଯାଇଛନ୍ତି ନାଇଁ?
ହୁଁ।
ଛା ହଉ। ଆଉ ଆପଣଙ୍କ ଘରେ ବାପା ମା ସମସ୍ତେ ଭଲ ଅଛନ୍ତି?
ହଁ ମୁଁ ଟିକେ ବାହାରେ ଅଛି ଘରେ ସବୁ ଭଲ ଅଛନ୍ତି ଆଉ।
ତମେମାନେ ଆପଣ ବାହାରେ ରହୁଛନ୍ତି ନାଇଁ?
ହଁ। ହଁ।
ଅହ।
ମ ହଁ
ହଉ ଏମିତି ସୁଖର ଦୁଃଖର ଦୁନିଆ ଚାଲିଛି ଆଉ।
ଏଇଆ।
ଆଜ୍ଞା?
ଅନିପ୍ସା ପରନାନ ଡ୍ୟୁଟି ରୁ ଆସିଲେ ଘରକୁ ଯାଆନ୍ତି ନା ଯାଆନ୍ତିନି ନା ଏମନ୍ତି ଘରକୁ ଯିବା ଆସିବା କରନ୍ତି?
ନାଇଁ ମୁଁ ଏଇଠୁ ଡେଲି ଯିବା ଆସିବା ଘରକୁ। ସେ ସାତ କିଲୋମିଟର ହଉଛି ଆଉ।
ସାତ କିଲୋ ମିଟର ଭିତରେ ରହିଛ ଆଁ?
କଣ କହିଲେ?
ପାଆଁ ସାତ କିଲୋମିଟର ଭିତରେ ରହିଛ?
ହଁ ପାଞ୍ଚ ସାତ କିଲୋମିଟର ଭିତରେ ଅଛି ମୁଁ ଆଉ।
ଭଲ ଆଉ ଯେମତି ବୟସ
ହଁ ଡେଲି ସେ ଯାହାହେଲେ ବି ଗଲା ବେଳକୁ ରାତି ନଅଟା ଦଶଟା ହେଇଯାଉଛି।
ଓ ହେ ସକାଳୁ ଆସେ ନି।
କଣ କହିଲେ?
ମୁଁ ସକାଳେ ସ ଖରାବେଳେ ଥରେ ଯାଏ।
ହଁ।
କେତେ ଖଣ୍ଡରେ ହେବେ କି।
ଉଁ ଡ୍ୟୁଟି ହେଇଯାଉଛି ସେ ଆଠ ନଅ ଘଣ୍ଟା ହେଇଯାଉଛି।
ନଅ ଘଣ୍ଟା
ହଁ।
ହୁଁ।
ଆଉ ଗାଡ଼ି ଚଲେଇଲେ ଯାହା ହେଲେ ତ ଡ୍ୟୁଟିର ଠିକ୍ ଠିକଣା ନହିଁ ନା।
ହୁଁ।
ସେଥିପାଇଁ ଟିକେ ଲେଟ୍ ହେଇଯାଉଛି। କଣ କହିଲେ।
ହଁ ଡ୍ରାଇଭର।
ହଁ।
ହଁ।
ଗ୍ରାଇଁଡର।
ନଅ ଘଣ୍ଟାରେ ହୁଁ।
ସେ ଆଉ ଆମର ଚାଲିଛି ଅଫିସିରେ ଗାଡ଼ି ଚାଲିଛି।
ଏଁ ଅଫିସ ଗଲେଣି ଗାଡ଼ି ନେଇ କିନି।
ଉଁ।
ନା ଅଫିସ ଗାଡ଼ି ଚଲଉଛନ୍ତି।
ହଁ।
ମଲା।
ହେଇଟା ତ ଚାଲିଲା ପରେ ଏମିତି ଟିକେ ଅସୁବିଧା ଆଉ କଣ କରିବା।
ହଁ ବେ ହଁ ଗାଁ ପାଖରେ ରହିଛନ୍ତି ଆଉ ସ୍କୁଲୁକୁ ଯାଉଚନ୍ତି।
ପୁଅ ଝିଅ।
ପୁଅ ତାର ଶୋଇଛି।
ଆଚ୍ଛା।
ପାଞ୍ଚଟାରେ ଉଠୁଛି ସେ ଆଠଟାରେ ସାଢ଼େ ଆଠଟାରେ ଖାଉଛି ଶୋଇଛି ଆଉ।
ହଁ ହଁ। ଏ ପିଲା ତ ହଇରାଣ ଟିକେ କରୁଥିବେ ଏଇନୁ ଆଉ।
ନା ତଳ ଏତେ ଚଗଲା ନାହି ଯାହା କବାଟ ଖୋଲିଲା ମାନେ ସେ ଛାତ ଉପରେ ନାଟ କରିବ ଆଉ କାହା କଥା ଶୁଣିବନି।
ହଁ ହଁ ଛୋଟର ପିଲା ତ ସେମିତି ହେବେ ଆଉ।
ଘର ଭିତରେ ଚଗଲା ହେବନି।
ହୁଁ।
ଯଉ ହବା ଦ କାମ ଦାମ କରିବୁଉଁ ଆଉ ଭୟ ନେଲା। ସିଏ ଡାକି ଦେଇଚି ଯେ
ଆଚ୍ଛା ଆଚ୍ଛା।
କୁକୁର ହାକିବ ମଣିଷ ହାକିବ।
ହୁଁ।
ସେ ଚାରି ବର୍ଷ ଭିତରେ ଭାରି ଚଗଲା କବାରି।
ଆ ଏ ଛୋଟ ଛୁଆ ତ ଏମିତି ଜଗଲା କରୁଛନ୍ତି ଆଉ। ମୋ ପୁଅ ତ ସେଇଭଳିଆ ମୋ ପୁଅ ତ ସେଇଭଳିଆ କରୁଛି।
ତମ ପୁଅ କୁ କେତେ ବର୍ଷ ହେଇଛି।
ହଁ ତାକୁ ହେଲାଣି ସାତ ବର୍ଷ।
ପୁରା ତଗଲା ହେଇକି ନା ଦଶ ବର୍ଷରେ ଆଉ
ଆ ସ୍କୁଲୁ ନାଁ ଧରିଲେ ଯାଉନି।
ତା କହିବେ କଣ ଅଣ୍ତା ଦିଆ ହୋଇଛି ସ୍କୁଲ ଯା।
ଅଁ ହେ। ଯାହା କହିଲେ ତ ସେ ଶୁଣୁନି ଆଉ ସେ କ ନାଇଁ ମୁଁ ଯିବିନି ସ୍କୁଲ ଯିବିନି।
ସ୍କୁଲରେ ତାଙ୍କେ ଭଲ ଫ୍ୟାସିଲିଟି ଦଉଛ ଆଉ ସ୍କୁଲ କାଁ ଯାଉନି ସ୍କୁଲରେ ତ ନାଚ ଗୀତ ସବୁ ତ ଶିଖୁଛନ୍ତି ନା ଗମରେ ନା ପ୍ରାଇ ଭେଟି?
ଇଏ ଯା ହଉଛି ପ୍ରାଇଭେଟ।
ଘମ ସେ ହାତ ଭଲ ନାତ
ହଁ ଗଭର୍ଣ୍ଣମେଣ୍ଟ ଯିବା ପାଇଁ ସେ ପ୍ରାଇଭେଟ ଯାଉଛି କିନ୍ତୁ ଯିବାକୁ ହେଲେ ଭାରି ହଙ୍ଗାମା କରୁଛି ନାଇଁ ମୁଁ ଯିବି
ଗମେଣ୍ଟେ ତ ନାଚ ଗୀତ କମ୍ପୁଟରେ ସବୁ ତ ଶିଖଉଛନ୍ତି।
ହଁ ଆଉ ସେ ଯଦି ୱାନ୍ ଟାଇମ ଥରେ କହିଦଉଛି ନାଇଁ ଯିବେନି ତାହେଲେ ଆଉ ଯିବେନି। ଏ ପୃଥିବୀ ପ୍ରଳୟ ହେଲେ ବି ଆଉ
ଏ ଆସ ରାସ ରୋଷେଇ ଖାଇ ଯିଦି କରିବେ ଆଉ
ହଁ। ଆଉ ପୁଅ ତାହେଲେ ସ୍କୁଲ ଯାଇନି ନାଇଁ?
ନା ବା ଦେଢ ବର୍ଷ ସମୟ ନହିଁ।
ହଁ ଦେଢ ବର୍ଷ ହେଇଛିି ପୁଅକୁ।
ହୁଁ, ସେଥି ତ ପଳୟ କରି ଦଉଛି ଆଉ
ଆଚ୍ଛା। ତାଲେ ଉଁ
ଚଗଲା କଦ ହବଚ କ ଘର ଭିତରେ କିଛି ହବନ ଧମକ ତା ଡାିଦେ ଘା କୁକୁର ହାଥିବ ମଣିଷ ହଉଥିବ ଟେକା ମାରିବ।
ଆଚ୍ଛା।
ଏ ତ ବାହରେ ଅଛି ନା କିଏ କେତେବେଳେ ଦାକି ନେଇଯିବ। ଡର ଲାଗୁଛି ଆଉ କଦ ବି ମୁଠୁ ଖୋଲା ହଉନି।
ହଁ।
ଯତି ଡିଉଟିରୁ ସମସ୍ତେ ଆସିବେ ତାଙ୍କ ରାଜା ହେଇବା ସବୁ ରାତିରେ ହେଇ ଯିବ ରଧ
ଓ ହଁ। ଭାଇ ତାହେଲେ ଖାଇ ପିଇକି ସକାଳୁ ଡୁଟି ପଳେଇଲେଣି, ସେ ଆସିଲାହେଲେ କେତେ ଟାଇମ ହବନ
ହୁଁ ମୁଁ ପ ସାତ ବଷ ଗାଁରେ ସ୍କୁଲୁ ପ୍ରାଇଭେଟ ଯାଉଛି।
କଣ କଲେ
ମୁଁ ପ୍ରାଇଭେଟ ସ୍କୁଲ ଯାଉଛି, ଇଂଲିଶ ମିଡିମ ନା ଓଡିଆ ମିଡିମ ରେ ପଢ଼ଉଛନ୍ତି।
ସେଏଉ ଓଡିଆ ମିଡିୟମ ରେ ପାଠ ପଢୁଛି ନା।
ହୁଁ। ଆଉ ଏଇନା ପ୍ରାଇଭେଟ ଗମେଟ ବହୁଛି ସଂସ୍ଥା ଭଲ ହଉ ହୁଁ।
ହ୍ୟାଲୋ,
ହଁ।
ହଉ ଆଜ୍ଞା, ରଖୁଛି ତାହେଲେ।
ରୁହ ଆଉ ହଉ।